ହ୍ୟାଲ
କଁ କରୁଚନ୍ତି?
ଉଁ ବସିଛି କଣ କରିମୀ, ଆଉ
ଖାଇ ସାଇଲେଣି?
ଉଁ ନା ଖାଇନୁ। ଇଏ ନାହାନ୍ତି ଯାଇଛନ୍ତି ଭୋଜି ଖାଇ ଝିଅ ଶୋଇପଇଲାଣି ମୁଁ ବସିଛି ଆଉ।
ଉଁ ହୁଁ କଣ ରୋଷେଇ ଆଜି?
ଏଇ ଭାତ ଆଉ ସୁଜୁନା ଛୁଇଁ ଆଳୁ ତରକାରୀ।
ହୁଁ।
ଆଉ ସଖାଳେ ହେଇଥିଲା ଆଉ ଆଉ ଯୋଉ ପୁଟଳ ଭଜା। ଗାଧୁଆଳେ ଗାଧୁଆଳେ ହେଇଥିଲା ମାଛ ତରକାରୀ ଆଉ
ହୁଁ।
ସେଇ ତରକାରୀ ବି ଥିଲା ଅଛି ଆହୁରି। ଆଉ ଛୁଇଁ ଆଳୁ ତରକାରୀ କରିଦେଲା ସେ ଖାଇଲେ ଆଉ, ଆଉ ଝିଅ ତାର ଶୋଇପଇଲାଣି ଆଉ ଖାଇବନି ସେ ବିସ୍କୁଟ କ୍ଷୀର କଁ ଖାଇଥିଲା। କପ୍ଲେନ, ବିସ୍କୁଟୁ, କ୍ଷୀର ଖାଇ ଦେଇକି ଶୋଇଲା। ଆଉ ଇଏ ଆସିନାହାନ୍ତି ଏତ ଳ ଆଙ୍କ
ହୁଁ।
ଆ ତମେ ଯାଇଥିଲ ଆଁ।
ସାଡେ ବର୍ଷା ହଉଛି ଆପଣଙ୍କର?
ନା ବର୍ଷା ଯୋଉ ଛାଡି ଯାଇଚି। କିନ୍ତୁ ଚାଟା ବେଳେ ଜୋର୍ ହେଇଥିଲା ପ୍ରବଳ ବର୍ଷା ହେଇଥିଲା। ଏବେ ବିଲବାଡିରେ ବି ହଁ ଲାଇନ ଅଛି ଲାଇନ ଅଛି ନଥିଲା ବି। ଚାଟା ବେଳୁ ଆସିଲା ଏଇ ସାତଟା ଆଟଟାରେ।
ଉଁ।
ଆଉ ଯୋଉ ଯ ଯାଇଥିଲ ଦାନ୍ତ ଓପାଡି କଣ ହେଲା?
ହଁ ଆଉ ଉପାଡିଲେନି ତ ଖାଲି କ୍ଲିପ ଏକ୍ସଚେଞ୍ଜ କଲେ। ତାପରେ ଆସିଲି ମୁଁ ଆଉ। ଛଅଟାରେ ଆସିଲି ତ ଘରକୁ ଆଉ ଯାଇ ପାରିଲିନି। କାଲି ମା ର ମୋର ଯିବୁ ଆଉ।
ଆଉ ଆଡେ ଏ ଏ ଆଡେ ତ ବିଲ ବାଡିରେ ଆଣ୍ଠିଏ ପାଣି ହେଇଥିବ। ଆଉ ଉଁ ଆଜି ବି ବିଲୁକୁ କେହି ଯାଇନାହାନ୍ତି।
ସେଇ ବା ଆଉ ଆପଣଙ୍କର ସିଆଡେ କଣ ପନିପରିବା ଲାଗିଛି?
ହଁ ଆମର ଏଇଟା ବାର ଫସଲି ଜାଗା। ଉଁ ସବୁ ପରିବା ଲାଗିଛି ଝୁଡ଼ୁଙ୍ଗ ଆଉ କଲରା
ହୁଁ।
ଆଉ କାକୁଡ଼ି
ହୁଁ।
ପୋଟଳ
ହୁଁ।
ସବୁ ପରିବା ଲାଗିଛି।
ଯାହ ହଉ। ଧାନ ଫାନ ଚାଷ ହୁଏ ଆପଣଙ୍କର?
ଅ ଧାନ ବୁଣା ହେଇଛି। ଆଉ ଏତେବେଳକୁ ତ ମାନେ ଇଏ ହେଇ ସାରନ୍ତାଣି ବଛା-ବଛି ଏ ବର୍ଷ ପଛୁଆ ଲା ବୁଣା ହେଇଛି, ବର୍ଷା ହଉନି ବୋଲିକି। ଅନେଇ ଅନେଇ ବର୍ଷା ଏବେ ହେଲା। ଧାନ ଟିକେ ପଛ ଛୁଆ ବୁଣା ହେଇଛି, ବଛା ବଛି ହେଇନି। ଆଉ
ଆପଣଙ୍କର ଛଅ ମାସିଆ ଧାନ ନା ଦି ମାସିଆ ଧାନ?
ଏ ଏ ଦି ମାସିଆ। ଛଅ ମାସ, ଦି ମାସିଆ ବି ଧାନ ଅଛି ଦି ମାସିକ ବି ଧାନ।
ହୁଁ, ଛଅ ମାସିଆ ଟା ବୋଧେ ରୁଆନ୍ତି। ମାନେ ରୋଇକି ଲଗାନ୍ତି ନା କି? ଆଉ ଦି ମାସିଆ ଧାନ ଟା ଖାଲି ବୁଣି ଦିଅନ୍ତି।
ହୁଁ, ଆଉ ଖାଇ ପିଇ ସାରିଲଣି?
ହଁ ମୁଁ ଏବେ ମ୍ୟାଗି ଖାଇଲି। ଦାନ୍ତ ଟା ଟିକେ ଦରଜ ଅଛି ସେଥିପାଇଁ କି ଭାତ ଫାତ, ରୁଟି ବୁଟି ଖାଇ ପାରିଲନି। ମ୍ୟାଗି ମାଇଁ କରିଥିଲେ ଖାଇଲି। ଖାଇକି ହେଇ ବଇଛି। ଠାକୁର ଆଜି ଆସିବେ ଘରକୁ। ମାମୁଁଙ୍କ ଘରକୁ। ତ ସେଆକୁ ଅନେଇକି ବଇଛି, ଆସିବ ଠାକୁର ଆ ଟିକେ ମୁଣ୍ଡିଆ ଫୁଣ୍ଡିଆ ମାରିବି ତାପରେ ଶୋଇବି ଆଉ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସେମିତି ଆଉ। ସମିତିଙ୍କ ଦେହ ଭଲ ଅଛି ଏଇ ବାପାଙ୍କ ଦେହ ଟିକେ ସବୁବେଳେ ଖରାପ ହୁଏ ଆଉ ନହେଲେ କଣ।
ହୁଁ ହଁ। ହୁଁ, ଆପଣଙ୍କ ବାଡ଼ିରେ କଣ ଫସଲ ଫୁସଲା ଲାଗିଛି? ମାନେ ଆପଣଙ୍କ ବାଡିରେ କଣ ପନିପରିବା ଲାଗିଛି?
ହଁ ପୋଇ ଲାଗିଛି। ଆଉ ଏବେ ମାନେ ମଞ୍ଜି ଆଣିଛନ୍ତି ମା ଭେଣ୍ଡି ଲଗେଇଚି ଚାରିପଟ ଆଙ୍କ।
ହୁଁ।
ଜହ୍ନି
ହୁଁ।
କାକୁଡ଼ି ବି ଲଗା ହେଇଚି ବାଡ଼ିରେ। ଏଇ ଘର ଚଳିବା ପାଇଁ ମାନେ ଅଳ୍ପ ଫସଲ। ଏ ଘରେ କେତେବେଳେ ମନ କଲେ ହେଇ ଛିଡେଇ ଆଇଁଲେ ଦିଟା।
ହୁଁ ହୁଁ ହୁଁ।
ପାଇଁ ଲଗେଇଛନ୍ତି। ଆଉ ଆମ ବଡ ଜ୍ୟୋଇଁ ଫୋନ୍ କରିଥିଲି ତାକୁ ବି ଜ୍ୱର ଜୋର।
ହୁଁ।
ଆଉ ଉଠି ପାରୁନି। ଆଉ ଆଜି ଆଙ୍କୁ ପଠେଇଥାନ୍ତି ଦେଖିବା ପାଇଁ ଯାଇପାଇଲେନି।
ତମ ବଡ ଝିଅ ଏବେ କଣ କରୁଚି?
ହଁ ଜର ପ୍ରବଳ ଜର ତାକୁ।
ନା ମୁଁ ପଚାରିଲି ଆପଣଙ୍କ ବଡ ଝିଅ ଏବେ କଣ କରୁଚନ୍ତି?
ଏ ପଢୁଚି ଅଁ ପଢ଼ୁନି ଫର୍ମ ପକେଇଚି ତ କୋଉ କଲେଜରୁ ଆସିନି। ଆଉ କମ୍ପ୍ୟୁଟର ଶିକୁଚି। ଛୁଆ ବି ଟିଉସନ୍ କରୁଚି।
ହୁଁ। ଯାହା ହଉ ଭଲ। ଆଉ ଆପଣଙ୍କ ସାନ ଝିଅ କୋଉ କ୍ଲାସ୍ ରେ ପଢ଼ୁଛନ୍ତି?
ସେ ସାନ ପଞ୍ଚମରେ ପଢ଼ୁଚି। ଆଉ ସେ ହଁ ଟିଉସନ ସକାଳେ ଯାଉଚି ଆଉ ସନ୍ଧ୍ୟା ବେଳକୁ ଆଉ ଯାଉନି। ଆ ସେ ତ ସବୁବେଳେ ଯୋଉ ରିସେସ ବେଳେ କହୁଚି ମୁଁ ଯାଉଚି ଘରକୁ ଖାଇ ପିଇକି ଶୋଇବି। ଡେଲି ଡେଲି ମାନେ ହେଇଗଲେ ତାଙ୍କ ରିସେସ ବେଳେ ଖେଳଛୁଟି ସିଧା ଦୌଡିକି ପଳେଇ ଆସୁଚି ଘରକୁ। କହୁଚି ଯାଉଚି ମାମା ଯାଉଚି ପଳେଇ ଆସିବି।
ନା ସେଗୁଡା ଜମା ଭଲ ନୁହେଁ। ଆପଣ ମନା କରିବେ ତାକୁ।
ଏହେ ଆଉ ଆଜି ମାନେ ଆଜି ମୁଁ କଥା ହଉଥିଲି ସେ ତା ମତେ ଦି ତିନି ଥର କି ଡାକିଲା। ମୁଁ ଯାଉଚି ପଳେଇ ଆସିବି। ମୁଁ ଯେମତି ଗୋଡେଇଲି ପଳେଇଲା। ହେଠୁ ଯାଇକି ଆଉ ଖାଇବାକୁ ଆସ ଆସିଲାନି। ଏକାଥରେ ଚାରଟା ବେଳେ ଆସିଲା। ମୁଁ ତା ପାଇଁ ର ଖିଥିଲି ଖାଇବାକୁ କିହିଲା ନାଇଁ ନାଇଁ ମୁଁ ଖାଇବିନି। ମାନେ ଆଇଁଷ ତ ସେ ଖାଏନି। କହିଲା ମାମା ମୁଁ ଖାଇବିନି। ସେନ୍ତି ତାର ଉପାସ ନା ଆଉ ଯଦି ତା ମନ ବାଇଚାନ୍ସ ହେଲା କୋଉଦିନ ଚିକେନେ ନହେଲେ ନାଇଁ ତାର ହେମିତି ଶୋଇପଡେ।
ହୁଁ। ଆପଣ ଆଇଁଷ ଖାଆନ୍ତି ନା?
ମୋର ସବୁ ଚଳିବ। ଶୁଖୁଆ ମାଛ ଅଣ୍ଡା ଚିକେନେ ମଟନ୍ ସବୁ।
ଜ୍ୟାହିଁ।
ଏଇଟା କଣ? ଆଗେ ମଟନ ଟା ଖାଉନଥିଲେ ଏବେ ବି ଖାଉଛି ଖଣ୍ଡ ଦି ଖଣ୍ଡ ଏମିତି ଏତେ ଖାଇନି। ମାଣେ ଇଏ ଖଆନ୍ତି ମୋ କିନ୍ତୁ ଖଣ୍ଡ ଦୀ ଖଣ୍ଡ ଏମିତି ଖଏ।
କିଛି। ଆଉ ରଜରେ କୁଆଡେ ଯାଇଥିଲେ ବୁଲାବୁଲି କରିବାକୁ ନା ବୁଲାବୁଲି କରିବାକୁ ଯାଇନାଁ?
ରଜରେ ରଜରେ ଏବର୍ଷ ଯାଇନେହୁଁ କୁଆଡେ। ଆମେ ସେ ବଡମା ମରି ଯାଇଚନ୍ତି ନା? ତାଙ୍କ ବର୍ଷିକିଆଯାଇନେହିଁ ଆଉ। ସେଇଥିପାଇଁ ଆମେ କୁଆଡ଼େ ଯାଉନେହୁଁ ଆଉ ଏ ବର୍ଷ ବି ଆମର ପିଠା ବି ହେଇନେହିଁ। କାହିଁକିନା ଏଥର ବସିବନି ବର୍ଷିକିଆ ନଗଲେ ସେଥିପାଇଁ ବି ହେଇନି ଆଉ ସେଇ ଚକୁଳି ପିଠା କରିକି ଖାଇଲେ ଆଉ।
ହୁଁ।
ଆମର ଏଠି ସବୁ ବର୍ଷ ଦୋଳି ଲଗାନ୍ତି ଆମର ସେ ନାତୁଣୀ ବାହାଘର ହେଇଯାଇଛି ନା। ସିଏ ଥିଲେ ତାର ବାଉଁଶ ଫାଉଁଶ ଆଣନ୍ତେ।
ଇଛା।
ସିଏତ ବାହା ହେଇଗଲା।
ଆପଣଙ୍କ ନାଚୁଣୀ ର କେବେ ବାହାଘର ଗଲା?
ଆଜ୍ଞା ଏଇ କଣକି ପଞ୍ଚ ଛ ମାସ ଭଳିଆ ହବନି।
ହିଁ।
ଆଉ ଏଇ ଆସିଥିଲା ରଜରେ ବୁଲିବାକୁ। ହଁ ସେମିତି ନିଜର ମାନେ ହଁ। ଏଅ ମୋ ଦେଢଶୁର ଙ୍କର। ହାଲୋ ମୁଁ। ଦେଢଶୁର ହଁ ଦେଢଶୁରଙ୍କର ନାାତୁଣୀ। ଏଣୁ ଆମ ନାତୁଣୀ ହେଲା ନା ନାହିଁ?
ହୁଁ ହୁଁ ହୁଁ ହୁଁ।
ଆଉ ସିଓର। ସିଏ ପଙ୍କ ପାଳେ।
ହୁଁ ହୁଁ ତାଙ୍କ ସ୍ଵାମୀ କଣ କରନ୍ତି?
କମ୍ପାନୀରେ ଅଛନ୍ତି କଲିକତାରେ।
ଆଛା ଆଉ ପରିବାର ସମସ୍ତେ ଭଲ ନା?
ହଁ ବହୁତ ଭଲ ତାଙ୍କ ପରିବାର ବହୁତ ଭଲ। ନାତୁଣୀ ବି ଟାଙ୍ଗିରେ ଅଛି। ଉ ସେ କଲେଜରେ ଅଛି। ଏଇ କଲେଜେରେ ଅଛନ୍ତି ପିଲାଙ୍କୁ ପଢଉଚନ୍ତି।
ଓ ହୋ ହୁଁ ଯା ହଉ।
ଓ ନା ରଜକୁ ଆସିଥିଲି ବୁଲିବାକୁ। ତାଙ୍କୁ କହିଲୁ ଗୋଟିଏ ଦୋଳି ଲଗେଇବାକୁ ସେ ତ ରହିଲାନେହିଁ ପଳେଇଲା।
ହୁଁ।
ଆଉ ଛୁଆଙ୍କୁ ସବୁ ଏଇ ବାରଣ୍ଡାରେ ଲଗେଇଦେଲୁ ବସ ଖେଳିଲେ ଆଉ।
ହୁଁ।
ଆଉ ସେ ନାତୁଣୀ କି ଆମର ଝୁୁରିଲେ ସବୁ। ହଁ।
ନା ଭଲ କଥା, ଯାହା ହଉ ଏତେ ମିଳିମିଶି ରହୁଛନ୍ତି ବହୁତ ଖୁସି ଲାଗୁଛି।
ଆଉ ଆଉ ଜଣେ ନାତୁଣି ଆମ, ହଁ
ଆଉ ଜଣେ ନାତୁଣୀ ଏୟୀ ବର୍ଷ ସେ ଦେଢଶୁରଙ୍କର ବାହାଘର ହେଲା, ଆମେ ବି ଯାଇଥିଲୁ। ହଁ ମତେ ବି ଏୟୀ ତିନି ମାସ ତିନି ଚାରି ମାସ ହେଇଯିବ।
ହୁଁ।
ଦି ଦି ମାସ ଦି ମାସ ମାସର ହେଇଯିବ, ଏଇ ଯୋଉ ସେମାନେ କଟକରେ ରୁହନ୍ତି ଆଉ। ଏ ବସ ତ ବାହାଘର ହେଇଯାଇଛି ଆଉ ତା ସାଙ୍ଗରେ ବି ସକାଳେ ଥାଇଥିଲେ ସି ଯାଇଛନ୍ତି ତାଙ୍କ ନଣନ୍ଦ ଘରକୁ ପୁରୀ ବୁଲିବାକୁ। ସନାତନ ଯେ ମାନେ ଆଉ। ମୁଁ କହିଲି ଆଉ ଠାକୁରଙ୍କୁ ଦେଖିଲାଣି, କହିଲା ନା ମାନେ ଗାନ ପୂର୍ଣ୍ଣମୀ ଗଲେ ତ ଠାକୁର ଏଇନା ମାନେ, ଏଥରେ ଅଛନ୍ତି, ଦେଖି ହେବନି ପଢ଼ ପଛେ
ହୁଁ।
ଆଉ ଗଲେ ଯେଉଁଦିନ, ହଁ ଅନସନାରେ ଗଲେ ଯେଉଁ ଦେଖି ହବନି, ତାପରେ ଦେଖିକି ଏକାଥରେ ଯିବ ଆଉ। ତାଙ୍କ ଫାମିଲି ସହ ଯାଇଛନ୍ତି?
ହୁଁ।
ଆଉ
ସାନ ନାତୁଣୀ ତ ମୋର, ଦାନ୍ତ ଦେଖେଇକୁ ଯାଇଛ ଯେ, କହିଲେ ନା ମା ପଳେଇ ଆସିମି ହାଡ଼େ ମାମୁଁ ଘରେ ରହିଲେ
ଆଚ୍ଛା ସିଏ ଏବେ କଣ କରୁଛନ୍ତି, ସାନ ନାତୁଣୀ?
ଉ ସେ ପଢୁଥିଲା ତା ପଢା ସରିଯାଇଛି, ଆ ଫର୍ମ ପା ଯୋଉଠି ଆସୁଛି ପରୀକ୍ଷା ଦଉଛି। ଏଠି ଚାକିରିୀ ହେଇଯାଏ
ହୁଁ ହୁଁ।
ତା ପଢ଼ାପଢ଼ି କିନ୍ତୁ ଶୋଇିଲାଣି।
ହଉ ଭଗବାନ କୁ ଡାକନ୍ତୁ, ଚାକିରି ବାକିରି ଟିକେ ହେଇଯାଉ ଆଉ।
ତାକୁ ୟେ
ହଉ ହଉ ରଖ
ହଲ ହ୍ୟାଲୋ
ଆଜ୍ଞା।
ଆଉ
ନା ଆଉ କଣ କହିବି, ମୁଁ ରଖୁଛି ଟାଇମ ହେଇଗଲାଣି।
ଓ ହଉ।
ହଉ ରଖୁଛି ହଁ। ହ।
ହଁ।